ହ୍ୟାଲୋ ହାଲୋ। ହାଲୋ।
ହେଲୋ।
ହଁ। କଣ କରୁଥିଲ? ତମ କଥା ଗୁରା କଣ ଶୁଭୁ ନାହିଁ ଆଜି। ଆମର ତ ଟାୱାର ପ୍ରୋବ୍ଲେମ ହୁଏ ତମର ବି ଟାୱାର ପ୍ରୋବ୍ଲେମ ହଉଛି କି? ଟାୱର ପାଉନି ତମର ଟାୱରକୁ ଆସ। କଣ କହିଲ?
ହଁ ହଁ। ହାଲୋ।
କଣ କହିଲା ସୁଭିଲାନି।
ନାଇ ସୁଭୀଲାନି ନାଁ ମୋ କଥା। ଏଠି ପା ମେଘ ଉଠେଇଲାଣି ନା ସେଥି ପାଇଁ ଟାୱାର ପ୍ରୋବ୍ଲେମ। ଏ ବର୍ଷା ଉଠେଇ
ଓ ହ।
ବର୍ଷା ଉଠେଇଲାଣି। ଆଉ। ଆଉ କଣ ସବୁ ତମ ଘରେ ସବୁ ଭଲ ନା?
ହଉଚି କିନ୍ତୁ ସେତେ ହଉନି।
ଓ ହୋ।
ଆମ ଘରେ ନା ହଁ ସେଇଭଳିଆ ଉ।
ଆଉ ତମର ତ ସବୁ କାମ ଧନ୍ଦା ସାରିବଣି।
ହଁ କାମ ଧନ୍ଦା ସାରିକିନା ବସିଥିଲି ମୁଁ। କଲି ତମର ସେପଟେ ଯଦି ବାହାଘର କିଛି କଲଫଲ। ରହେ ବାହାଘର ଫାହାଘର ଯଦି ରୁହେ କାହାର ତମେ ଯୋଉ ବ୍ରାଇଡାଲ ମେକପ୍ ଫେକପ ପାଇଁ ତମର କିଏ ନେବେ ତାହେଲେ ମତେ ତମେ ଜଣେଇବ ନା ମୋର ଜଣେ ଅଛନ୍ତି ଚିହ୍ନା। ବ୍ରାଇଡାଲ ମେକଅପ ଦବା ବି ଜଣେ ପାର୍ଲର ଅଛନ୍ତି।
ଓହୋ ମାନେ ତମର ଚୀନ୍ କଣ ସାଙ୍ଗ ନା ଚିହ୍ନା ଲୋକ ଏମିତି କଣ।
ହଁ ଆ ମୋର ଜଣେ ସାଙ୍ଗ ହବ ଆଉ।
ଓହୋ କେମିତି କେତେ କଣ ନେଉଛନ୍ତି ପାଲର ଗୋଟେ
ତ ଆମର ତ କ ଏକାଥର କର ଆଉ ଏଠି ତମ ବାହାଘର ଫାହାଘର କାହାର ହେଇନି। ଆଉ ଏ ବ୍ରାଇଡାଲ ମେକପ ଦରକାର ହଉ କି ଫେସିଆଲ ମେହେନ୍ଦୀ ସେ ସବୁ ଜାଣିଛନ୍ତି। ସେଇକୁ ମୁଁ ଦେଖିଆ କହେ। ସାଙ୍ଗଟା ଟିକେ ହେଲପ ହବ ତାର। ଏଇଆ ସେଇଆକୁ ମୁଁ କହିଲି ଦେଖିଆ ହଁ ସିଏ ନା ଆମ ସାଙ୍ଗ ସିଏ ସବୁ ଶିଖିଚନ୍ତି ପା। ପାଲର ଦେବଗୁଳି ରେ। ଆଉ କଣ ହେଇପାରୁନି ତମେ ଡେରି ହଉଚି ଆଉ।
ଅ ହଁ ତମେ ମେକ ଅପ କେତେ ଜଣ?
ହଁ ମେକଅପ୍ ନେଇକି ସିଏ କଣ କହଲ ବ୍ରାଇଡାଲ ମେକଅପ ର ଏବେ ହେଇଗଲାଣି ସାତ ଆଠ ହଜାର ନେଖା।
ହଁ ଏବେ ତ ମାନେ ବଜାର ରେଟ୍ ବି ଯେମତି ହେଲାଣି କଷମେଟିକ। କିର ଆଉ ସେମାନ ଟିକେ ଅଧିକ ପିଲ ନେବେ।
ହୁଁ ଯିଏ ହାଇ ଫାଇ ଲୋକ ସେମାନେ ସାତ ଆଠ ହଜାର ନେଖା ଦଉଚନ୍ତି ବ୍ରାଇଡାଲ ମେକ ଅପ। ଆଉ ଯିଏ ଆମର ଟିକେ ଅଳ୍ପିକିଆ ଲୋକ ସିଏ ପାଞ୍ଚ ହଜାର ରେ ବି ବ୍ରାଇଡାଲ କଲ କରୁଚି। ଆ ଅଭାବ ଲୋକ ସିଏ କ ରିକୁଏଷ୍ଟ କରିଛନ୍ତି ଆମର ଏତିକିରେ କରି ଦିଅ, ଆଉ ସେତିକିରେ ତିକିରେ କରିଦଉଚି ସେ ଯୋଉ ଠି ଯୋଉ ଭଳିଆ ଇଏ ଦେଖିକି ଯା କହେ ସେ ଯାହା ଦିଅନ୍ତି ଆଉ। କିନ୍ତୁ ବ୍ରାଇଡାଲ ବି ଯାଉଚି ସାତ ଆଠ ହଜାର।
ଆଉ ଯୋଉ ଇଏଟା ହେୟାର କଟ ହେୟାର କଟ ରୁ ବି କରୁଛନ୍ତି।
ହଁ ହେୟାର କଟ ହଁ କରିଥିଲି ଥରେ ଥରେ କରିଥିଲି। ଲେୟର କଟ ଥରେ କରିଥିଲି ସିଏ ମୋ ଠୁ ପଇସା ନିଅନ୍ତିନି ମୋ ସାଙ୍ଗ ନା ମୁଁ ଯେତେବେଳେ ଯାଏ ତା ରି ଫ୍ରୀ ରେ ଫେସିଆଲ। କରଦିଏ ଚୁଟି କାଟ କରି ଦିଏ ଏବେ ବି କିଟ ସବୁ ଦେଇଦବ ଘରେ ନିଜେ ଫେସିଆଲ ହବା ପାଇଁ। ଆଉ ଲେୟାର କଟ ମୁଁ ବା ସେ ତ କେବେ ପଇସା ନେଇନାହାନ୍ତି କିନ୍ତୁ କହୁଥିଲେ ମୋର ତ ଲେୟାର କଟ କାଟିଥିଲେ ଏବେ ରିସ ସେନ୍ଟ ମତେ କହୁଥୁ ଲେ କହିଲେ ଆଉ ଲେୟାର କଟ କାଟିଲେ ପାଂଶ ଟଙ୍କା ପାର୍ଲର ରେ ସେ ନିଅନ୍ତି। ସିଏ ବି ଗୋଟେ ପାର୍ଲରରେ ରହିକି କାମ କରିକି କି ଇ।
କିନ୍ତୁ ସବୁ ପାର୍ଲର ମାନଙ୍କରେ ଅଲଗା ଅଲଗା ସବୁ ରେଟେ ନାଇଁ କି।
ହୁଁ ହୁଁ ହୁଁ।
ତମର
କିଏ କିଏ ଟି କିଏ ଅଧିକ ଦିଏ ସିଏ ଟିକେ କମ ଉଁ ଜଣେ ଜଣେ କାଟିକି ଦିଅନ୍ତି ସେ ଯେ ଯେତିକି ଯାହାର ଦିଅନ୍ତି ସେୟା ରଖିଦିଅନ୍ତି ଆଉ।
ଓ ହୋ ମାନେ ଭଲସେ ମେକଅପ
ହୁଁ ହୁଁ ହୁଁ। ସେ ମେକଅପ ମୁଁ ତମକୁ ଫଟୋ ଛାଡିମି ଦେଖିବ କେତେ ଭଲିଆ ଭଳିଆ ମେକଅପ୍ ଦେଇଛି। ଆଉ କଟକ ଫଟକ ଆଡେ ବି ଯାଇଁକି ମେକଅପ ଦଉଛି। କଲ ଆସୁଚି ଯୁଆଡେ ସେ ଯାଉଛି ମେହେନ୍ଦୀ ବି ମେହେନ୍ଦୀ ଉଁ ସେମାନେ। ମେ ବି ତାକୁ ଡାକନ୍ତି ମେହେନ୍ଦି ଲଗେଇଦିଏ। ଆଉ ଏଇ ଫେସିଆଲ ଏ ଆଉ ସବୁ ହୁଁ। ମେହେନ୍ଦି ରା ବା ତିନି ଚାରି ହଜାର କରି ଦଉଛନ୍।
ହ ହଁ ସେ ମେହେନ୍ଦି ଠୁ ଆରମ୍ଭ କନେ ଦଶ ବାର ହଜାର ପଡ଼ି ଯାଇଥିବ। ନାଇଁ କି ମେନ ମେକଅପ। ହାଲୋ। ବୁଝିିଲ ନା ଭାଇ।
ମେହେ କି
କଣ କହିଲ?
ତମର ଘରଟା କି।
ଅ ହଁ ଛୁ। ନାଇ ତୋ ଭଏସ ସେଇଥିପାଇଁ ଶୁଭିଲା ନା ହଁ ହଁ।
ଇଏ ଅଛି ଅଛି ବେଳେ ବେଳେ କଣ ଟାୱାର ପଳଉଛି ଆଉ କଣ କରିବା ଆଉ। କଥା ତ ହେଇପାରୁନାହାନ୍ତି ଅଧା ଅଧା କଥା କଟି ଯାଉଛି। ମୁଁ କହିଲି ମେହେନ୍ଦି ମେହେନ୍ଦି କଲ ପାଇଁ। ମୁଁ କହିଲି ମେହେନ୍ଦୀ କଲ ବି ପାଞ୍ଚ ହଜାର ନେଖା ପଡୁନି। ଏଇ ବାହାଘରରେ ମେହେନ୍ଦି କଲ ସବୁ ଡାକନ୍ତି। ମେହେନ୍ଦି ଲଗେଇବା ଟା କମ କଷ୍ଟ କି ପାର୍ଲର ମେକଅପ୍ ଠୁ ମେହେନ୍ଦୀ ଟା ହି ବେଶୀ କଷ୍ଟ। ଦି ହାତ ଦି। ଗୋଡ ଆହୁରି ତାଙ୍କ ଫ୍ୟାମିଲିରେ ଯେତିକି ଜଣ ଥିବେ ଦଶ ପନ୍ଦର ଜଣ ଭଳିଆ ଲଗେଇବେ।
ଅ ହଁ।
ମେହେନ୍ଦୀ ଆଜିକାଲି ମେହେନ୍ଦୀ ଟା ସବୁ କରୁଛନ୍ତି ଫ୍ୟାମିଲି ଟା ଆଙ୍କ ନଗଉଛନ୍ତି ମେହେନ୍ଦୀ।
ହଁ ପା ସେ ଗୋଟେ ରସମ ହେଇଗଲାଣି ମେହେନ୍ଦି।
ଆଉ ତୁ କଣ ଗୋଟେ ମେହେନ୍ଦି। ଦି ତିନିଟା ଲୋକଙ୍କୁ ଡାକୁଛନ୍ତି ମେହେନ୍ଦି କରିବାକୁ।
ହ
ଆଉ ତମର ଯଦି କେତେବେଳେ କଲର କାମ ପଡେ। ଏ ମେକଅପ ଫେକଅପ ଗୋଟେ ଯଉ ବଡ ବଡ କଲ ଯୋଉରା।
ହଁ ହଁଁ ହଁ ତାଙ୍କ ନମ୍ବର ତ ରଖିଛି ଆଉ ଫୋନ କରିମି ହଁ।
ହଁ। ସିଏ ତ ପାର୍ଲର ଦେଲେ ବି ତାଙ୍କୁ ଏତେ ଟାଇମ ହବ କି ନାଇଁ ଏମିତି ଘରେ ଅଛନ୍ତି। ଯୁଆଡ଼େ ଯିଏ ଡାକିଲେ ସିଏ ଯାଇପାରିବେ ହୁଁ।
ଆଉ ବାହାଘର ଏଇନା ତ ବାହାଘର ସିଜିନି ନାହିଁ ସିଜିନି ଆସୁ। ମୁଁ ଭାବିଥିଲି ଟିକେ ଯାଇକି କେତେବେଳେ ଛୁଟି ଟା କାଟନ୍ତି ଏତେ ପାଖରେ କଇନା ଆସି ବେ ଘରକୁ ନ ତାଙ୍କ ଘର ଠିକ୍ ଯିବାକୁ ପଡିବ।
ସେମିତି ଯଦି ଆଉ କିଛି କଲ ଥିବେ ଆସିବ ଟିକେ ଦୂର ବାଟ ହେଇଯାଉଛି ତ ଆଉ ବି ତିନିଟା କଲ୍ ହେଲା ଆଶୁନି ଆଉ ଖାଲି ଚୁଟ କାଟିକ ଆଇଥାନ୍ତା ଏବେ ତେଲ ହୁଁ।
ଏକାନି ଭଲସେ ସବୁ ମେକପ ଜାଣିଛନ୍ତି।
ହଁ ହଁ। ସେ ଯୁ କାନ ଫାନ ଯାର ଚିରି ହେଇଯାଇଥାଏ। ହୁଁ କାନ ଫାନ ଯୋଉ ମାନଙ୍କର ଚିରି ହେଇଯାଇଥାଏ ସେଟା ବି କେମତି ଟିଚିଂ କରାଯାଏ ସେ ଜାଣିଛନ୍ତି ହେଲା। ସେଇଟା ବି ସେ ଏବେ ଗୋଟେ ନୂଆ ଯାାଇଁକି ଉ ହଁ ଟ୍ରାଇଂ
ହୁଁ କାନ ବି ଫୋଡାନ୍ତି। ଛୁଆ ମାନେ ମନେ ଫୋଡନ୍ତି ସେମିତି କ ଶିଖନ୍ତି
ହଁ ଦେଖିବା ତମକୁ ଯଦି ତମେ ଯଦି କହୁଛ ଏଣେ ଯଦି କଅଣ ଯୋଉ କାମ ପଡେ ମୁଁ ତାକୁ କହିମି ଆମ ଘରକୁ ଟିକେ ଆସିକି ଆସିଲେ ତମ ଘର ଠିକ୍ ଯାଇକି ତମର ଟିକେ ଚୁଟି କାଟିଦେବ ଆଉ।
ଆଉ ତାପରେ ଆମର ବି ବାହାଘରିଆ କଲ ଅଛି। ଆଉ ହଁ ବାହାଘରିଆ କଲ୍ ଅଛି ଦରକାର ହବ ଯଦି ମୁଁ ତ ତମ ନମ୍ବର ରଖିଛି। ଫୋନ୍ କରିବି ନ ହେଲେ ତମେ କହିବ ଯେ ଆସିବେ ଆମ ଘରକୁ। ନାଇ କି? ଆ କିନ୍ତୁ ଭଲ ମେକ୍ଅପ୍ ଦରକାର।
ହଁ ହଁ ମେକ୍ ତମକୁ ଦେମି ଫଟୋ ତମେ ମତେ କଲ ପୂର୍ବରୁ କହିବ। ମୁଁ ତମକୁ ଫଟୋ ଦେବି। ଏ ଫଟୋ ଦେଲା ପରେ ତମେ ତମର ଚଏସ୍ କରିବ ତମର ପସନ୍ଦ ହବ ତମେ କହିବ ନହେଲେ ନାଇଁ।
ହଁ ହଁ ହଉ।
କାମ ଦେଖିବ କେମିତି କାମ କରୁ ଛନ୍ତି ତମକୁ ପୁଣି କାମକୁ ପଇସା ପୋଷେଇବା ଦରକାର ଦେଖେଇକି ଦବ ଆଉ।
ହୁଁ ହୁଁ।
ସାଙ୍ଗ ସାଥୀ ଯେହେତୁ ଥ୍ରୋରେ ସିଏ କହିଲେ ବି ଟିକେ ପଇସା ପତର କାଟିବେ।
ହୁଁ।
ଆମେ ବି ପାର୍ଲର ମାନଙ୍କରେ ବାହାର ପାର୍ଲରରେ ବୁଝିବ କେତେ କଣ ସବୁ ନଉଛନ୍ତି। ତାପରେ ଘରେ ଯାଇକି ମେକ୍ଅପ୍ ଦେବେ ମାନେ ହୁଁ ଘରେ ତାପରେ ଯାଇକି ଟିକେ ମେକପ୍ ଦେଲେ ଟିକେ ଅଧିକ ପଇସା ନେବେ।
ଅ ହଁ।
ବଢ଼ିଆ ଆଉ ତାଙ୍କ ଘରକୁ ତମେ ଯିବ ତମକୁ ଟିକେ କମ ପଡିବ।
ହଁ ତାପରେ ବାହାଘର ସିଜନ ରେ ତ ଘରକୁ ଆଉ ଯାଇପାରିବାନି ନା। ସେ ସେମାନେ ଆସିବେ ପାଖକୁ ଆସେ ଆଶ୍ ସିନା ଯାହା ଟିକେ ଅଧିକ ନେବେ
ଆମର ସେପଟେ ଗୋଟେ ପାଲର ସେ ଠି କଣ କହିଲ ବାହାଘରକୁ ଯାଆନ୍ତି କାର ରେ ସେଠି ମେକ କପ ନେଇକି ଆସନ୍ତି।
ଓହୋ। ପାଖରେ ବୋଲି ଯାଉଥିବେ।
ନା ଅସନ୍ତିନି ହଁ। ପାଖରେ ବୋଲିତ ନିହାତି, ପଚିଶ ମିନିଟର ବାଟ।
ହୁଁ ହୁଁ
ଆଉ ତାହେଲେ ତମେ ମତେ କହିବ, ତମେ ଯଦି ବାହାଘର ଟା ଠିକ କର କଲର ମେକପ ଦରକାର ହେଲା, ମତେ କହିବେ। ହଉ ମୁଁ ତମ ସହିତ ଟିକେ ପରେ କଥା ହଉଛି ହେଲା, ଟିକେ କାମ ଅଛି। ଓ